ହଁ ହ୍ୟାଲୋ ଆପଣ
ସାଙ୍ଗ ଜୟ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ମୁଁ ଏବେ ବସିଛି ଆଉ ଆପଣ କଣ କରୁଛନ୍ତି
ହଁ ମୁଁ ବି ଏଇଠି ବସିଛି ଆଉ ହଉ ଆପଣ ଦେବନ ଆଉ ଆପଣଙ୍କ ସାର ଏବେ ବର୍ଷା ହଉନି
ଆଜ୍ଞା ଆଜି ଦିନ ଯାକ ବର୍ଷା ହଉଥିଲା ସକାଳେ ବର୍ଷା ହଉଥିଲା ଟିକେ ଚାରଟା ବଟା ବେଳକୁ ବର୍ଷା ଛାଡି ଯାଇଥିଲା ସନ୍ଧ୍ୟା ବେଳେ ପୁଣି ହଉଥିଲା ଏବେ ଚଷ୍ଟଟା ଛାଡୁଛି ଆଉ
ଓ ହଁ ଏବେ ତ ଲଘୁଚାପ ତ ହେଇଛି ଏବେ ଚାରିଆଠେ ବର୍ଷା ହଉଛି ଆଉ
ଆଜ୍ଞା ଆପଣଙ୍କ ଆଡେ ବର୍ଷା ହଉଛି
ହଁ ଆମର ବି ଏପଟେ ମାନେ ବର୍ଷା କଥା ହଉଛି ଦୁଇ ତିନି ଦିନ ହେଲେ ଲଘୁଚାପ ପରି ମାନେ ଦିନ ଯାକ ହିଁ ଲାଗି ରହୁଛି ବର୍ଷା ବଷ ବହୁତ ଟେନସନ ତା ପାଇଁ ଆଜ୍ଞା ଆଉ ମୁଁ କହିଲି ମାନେ କହିପାରିବି ବର୍ଷା ପାଇଁ କେମିତି କଣ ସ ମାନେ କଣ କଣ ସବୁ ରୋଗ ହଉଛି ଜ ଯେ ହୁଏ ଆଣ ମାନେ କଣ ସବୁେପ ନେବ ମାନେ ନେବେ
ର ବର୍ଷା ଯେହେତୁ ବର୍ଷା ଦିନ ହଉଛି ବର୍ଷା ଦିନେ ବହୁତ ବର୍ଷା ଚାରିଆଟେ ପାଣି ଫାଣି ଜମୁଛି ସେ ପାଣି ମାନଙ୍କରେ ମଶା ମାଛି ମାନେ ଅଣ୍ଡା ଦେଇକି କି ତାଙ୍କର ବଂଶ ବୃଦ୍ଧି କରୁଛନ୍ତି ତ ସେଥିପାଇଁ ବିଭିନ୍ନ ପ୍ରକାର ରୋଗ ଯେମିତି କିି ଟାଇଫଏଡ ହଉ ମ୍ୟାଲେରିଆ ହଉ ଆଉ ହଇଜା ଭଳି ଆ ରୋଗ ହେଉଛି ଆଉ ତାକୁ ରୋକିବା ପାଇଁ ଆମେ କଣ କରିବା ନା ଘର ଚାରି ପାଖ ପାରେ ଯଦି ଦେଖିବା କୋଉଠି ପାଣି ଫାଣି ଜମୁଛି ତାକୁ ଟିକେ ପରିଷ୍କାର ପରିଚ୍ଛନ କରିବା ଯଦି ଘାସ ଫାସ ଉଠିଛି ତାକୁ ପରିଷ୍କାର କରିବା ଆଉ କୌଣସି ଜାଗାରେ ଗାତ ଫାତ ଦେଖାାଯାଉଛି ତାକୁ ଟିକେ ମାଟି ପକେଇ ସମସ୍ତେ ଲ କରିଦବା ଯେମିତି କି ସେଠାରେ ପାଣି ଫାଣି ଜମିବ ନାହିଁ ପଙ୍କ ଫଙ୍କ ଜାଗାକୁୁ ଟିକେ ପରିଷ୍କାର ରଖିବା ବର୍ଷା ଦିନ ଟା ନା ସେଥିପାଇଁ
ହଁ ମାନେ ଆପଣ ମାନେ ଦେଖୁଥିବେ ଯେ ଗାଁରେ ମାନେ ମାନେ ବର୍ଷା ଦିନେ ମାନେ ରାତି ଟାଇମରେ ମାନେ ଜନ୍ତୁ ଜନ୍ତୁ ପଶିଯିବା ପାଇଁ ଟେନସନ ଥାଏ ମାନେ ଆପଣ ଦେଖିଥିବେ ସେଟା ପାଇଁ ମାନେ କଣ କରିବା ଦରକାର
ଆ ସେଥିପାଇଁ ଘର ଚାରି ପାଖରେ ଆମେ ବିଭିନ୍ନ ପ୍ରକାର ଉ ମେଡିସିନ ଆସୁଛି ପକେଇବା ପାଇଁ ସେଗୁଡା ପକେଇଲେ ସେମାନେ ଘରକୁ ପଶିବେନି ଆଉ ତା ଛଡା ଆମର ଶୁଣି ଆଜ୍ଞା କବାଟ ଝରକା ବନ୍ଦ ରଖିବ ନହେଲେ ଝରକା ଯେହେତୁ ବର୍ଷା ଦିନ ଗାଁ ମାନଙ୍କରେ ବହୁତ ଲାଇନ ଗଟେ ତ ଗରମ ଲାଗେ ତ ଆମେ ଯଦି ଝରକା ହଁ ଝରକା ଯଦି ବନ୍ଦ ନକ ତାହେଲେ ଜାଲି ଲଗେଇ ଦେଲେ ଚଳିବ ଆଉ ଆଉ ତାପରେ ଆପଣ ଶୁଣିଥିବେ ଗାଁ ମାନଙ୍କରେ ଗୋବରରେ ଗୋବର ଯଦି କୌଣସି ଜାଗାରେ କଣା ଦେଖନ୍ତି ତାକୁ ଗୋବରରେ ଗୋବର ଲଗେଇ ଦିଅନ୍ତି ସେଠି ଆଜ୍ଞା ଗୋବର ଲେପ ଦେଇ ଦିଅନ୍ତି ଯାହା ଫଳରେ ସାପ ସ-ସାପ ପରି ଥିବ ସେ ଗନ୍ଧରେ ବାହାରକୁ ଆସନ୍ତିନି କି
ଓହୋ ହଁ ହଁ। ହଁ ଆଉ ସ ଆଉ ମାନେ ଆଲର୍ଟ ହେଇକି ରହିବା ବି ଦରକାର ନହେଲେ ବେଳେ ବେଳେ ଟିକେ ଭୁଲି ଯାଆନ୍ତି ବୟସ ଫୋନରେ ତ ତା ପ୍ରୋବ୍ଲେମ ହେଇଛି। ଆଉ ମାନେ ଆଜି କାଲି ମାନେ ଜେନରେଶନରେ ମାନେ ଲୋକମାନେେ ବହୁତ ମାନେ ମୋବାଇଲ ଫୋନ ଆଉ ଲାପ ଟପ୍ ଫ୍ୟାପଟପ୍ ୟୁଜ କରୁଛନ୍ତି ମାନେ ଏଥିପାଇଁ ବି ମାନେ ବହୁତ ରୋଗ ହେଉଚି। ମାନେ ଆଖି ଆଖିକୁ ମାନେ ନ ଦିଶିବା ଜଲଦି। ଆଉ ବି ମାନେ ମାନେ କହିବାକୁ ଗଲେ ଗୋଟେ ଜାଗାରେ ବସି ରହିବା ଦ୍ୱାରା ସେ ପେନ୍ ଫେନ୍ କରିବା, ମାନେ ଆପଣ ଯେହେତୁ ମାନେ କଣ କହିବାକୁ ଚାହୁଁଛନ୍ତି ଏ ବିଷୟରେ ଆଉ ଏହାକୁ ସଲ୍ୟୁସନ୍ ପାଇଁ କିଛି ଷ୍ଟେପ୍ସ କହିପାରିବେ?
ଆଜ୍ଞା ଆଜିକାଲିକାର ଜେନେରେସନ ଅ ଯେହେତୁ ମଝିରେ କୋରୋନା ଆସି ଯାଇଥିଲା ଦୁଇ ହଜାର କୋଡିଏ ମସିହାରେ, ତା ପରଠାରୁ ଲୋକମାନଙ୍କ ଭିତରେ ଏ ମୋବାଇଲ ୟୁଜ୍ କରିବାର ବହୁତ ଗୋଟେ ମାନେ ଇଏ ହେଇଯାଇଛି ମୋ ଲୋକମନେ ବହୁତ ଆଡିକଟେଡ ହେଇଗଲେଣି ମୋ ବାଇଲ୍ ରେ ତ ତା ପରଠାରୁ ବହୁ ଲୋକ ବହୁତ ସମୟ ପାଇଁ ମୋବାଇଲ ୟୁଜ୍ କରୁଛନ୍ତି ଯାହାଫଳରେ ବିଭିନ୍ନ ପ୍ରକାର ଆଖି ରୋଗ ହଉ, ତାପରେ ବହୁତ ସମୟ ଧରିକି ଗୋଟେ ଜାଗାରେ ବସିବା ଦ୍ଵାରା ଅଣ୍ଟା ରୁ ଅଣ୍ଟା ଅ ଲୋକଙ୍କର ଅଣ୍ଟା ଅଣ୍ଟା ବିନ୍ଧା ହଉଛି। ଓ ବିଭିନ୍ନ ପ୍ରକାର ରୋଗ ହଉଛି ଏଇଆ ତାପରେ ତା ବହୁତ ଡିସ ଡିଷ୍ଟ୍ରାକ୍ସନ ତିଆରି କରୁ ଚି ମାନେ ଲୋକମାନଙ୍କୁ ଗୋଟେ ନିଜ କାମ ବି ସବୁ ଡିଷ୍ଟ୍ରାକଟେଡ କର ଦଉଚି, ତ ତା କୁ ଆମେ ରୋକିବା ପାଇଁ ସେମିତି ତ ଆମେ ହେମିତି କିଛି କରିପାରିବାନି କିନ୍ତୁ ଆମେ ଯଦି ଚାହିଁବା ସେ ଫୋନ ଦେଖିବାର ଟାଇମିଙ୍ଗ ଟାକୁ ଟି କେ କହୁ ସମୟ
ହଁ ସେଇଟା ବି କମ କରିଦେଇ ପାରିବା, ନହେଲେ ମାନେ ଆଲ ମାନେ କଣ ଟାଇମର ବି ଦେଇ ପାରିବା ଯେ ଏତିକି ସମୟରୁ ଏତିକି ସମୟ ଟାଇମ୍ ଫିକ୍ସ କରିପାରିବା ଯେ ଆମେ ଏତିକି ସମୟରୁ ଏତିକି ସମୟ ହିଁ ଦେଖିବା। କଣ ଆଉ ନହେଲେ ଅନ୍ ୟୁଜଡ୍ ଆପ ଆମେ ବି ଅନଇଷ୍ଟଲ କରିଦବା ନହେଲେ ଆଉ ଆଜିିକାଲି ସବୁ କହିବାକୁ ଗଲେ ଇାନଷ୍ଟା ରିଲ ସ୍କ୍ରୋଲ କରୁଛନ୍ତି ଯୋଉଟା କୁହା ହଉଚି? ସେଇଟା ବି ଗୋଟେ ବହୁତ ପ୍ରୋବ୍ଲେମ ହଉଚି ମାନେ କହିଆକୁ ଗଲେ ଆଙ୍ଗୁଠି ବିନ୍ଧୁଛି ଯୋଉ ଆଙ୍ଗୁଠିରେ ମାନେ ସ୍କ୍ରୋଲ କର ଚନ୍ତି ସେ ଆଙ୍ଗୁଠିଟା ପନ୍ଧୁଛି କି ହାତଟା ବି ବିନ୍ଧୁଛି।
ଆଜ୍ଞା।
ମାନେ କହିଆକୁ ଗଲେ ଲୋକମାନେ ରା ତି ମାନେ ବେଳେବେଳେ ଅନିଦ୍ରା ହେଇକି ବି ମାନେ ଶୋଇଆ ଜେନରାଲି ଶୋଇଆ ସମୟ ଏଗାରଠଟାରୁ ବାରଟା, ଲୋକମାନେ ଦୁଇଟା ପର୍ଯ ନ୍ତ ରିଲ ସ୍କ୍ରୋଲ କରୁଥାନ୍ତି, ସେଥିପାଇଁ ନିଜର ବି ମାନେ ବହୁତ ପ୍ରୋବଲେମ ପ୍ରୋବଲେମ ହେଇଥାଏ, ସାଇକେଲ ବି ମାନେ ବଡିର ମେଣ୍ଟେନ ହେଇ ପାରେନି।
ଆଜ୍ଞା।
ଆଉ ଆଉ ମାନେ ଏବେ ଯୋଉ ମାନେ ଖାଇଆ ପିଇଆ ଯୋଉଁ ଏବେ ସବୁ ନୂଆ ନୂଆ ପ୍ରକାର ଯୋଉ ଖାଇବା ଜିନିଷ ଆସୁଛି, ସେଥିପାଇଁ ବି ବହୁତ ମାନେ ରୋଗ ବାହାରୁଛି, ଆପଣ ମାନେ କିଛ କହିବେ
ଆଜ୍ଞା। ଏବେ ଯୋଉ ଖାଇବା ଅ ଖାଇବା ଲୋକ ଖାଉଛନ୍ତି ପ୍ରାୟ ସମସ୍ତେ ବା ବାହାର ଖାଦ୍ୟକୁ ଅଧିକ ଭଲ ପାଉଛନ୍ତି ଖାଇବା ପାଇଁ କି, ଯେମିତି କିି ବହୁତ ତେଲ ମସଲା ଯୁକ୍ତ ଖାଦ୍ୟ। ତାକୁ ଖାଇବା ଦ୍ଵାରା ଆମକୁ ବିଭିନ୍ନ ପ୍ରକାର ରୋ ଗ ହଉଚି ଆଉ ଯେମିତି କିି ଆମର ଶରୀ ଶରୀର ଆମକୁ ଡାଇବେଟିସ୍ ହଉଚି। ଆ ଆକ ଗ୍ୟାସ ହଉଚି, ଆଉ ତାପରେ ଖାଇବା ଦ୍ଵାରା ମୋଟାପଣ ହେଇଯାଉଚି। ପୁଣି ମୋଟା ଲୋକ ଯଦି ମୋଟା ହେଇଯାଉଛନ୍ତି, ତା କୁ ଇଏ କରିବା ପାଇଁ ଖାଇବା, ତା ବଦଳରେ ପୁଣି ଆଉ କିଛି ଆଣିକି ମେଡିସିନ ଫେଡିସିନ ଖାଇ ଦଉଛନ୍ତି କି ଏ ବିଭିନ୍ନ ପ୍ରକାର ଅଲଗା ଖାଦ୍ୟ ଖାଉଛନ୍ତି ନହେଲେ ପୁଣି ପୁରା ଖାଦ୍ୟ ଖାଇବା ସ୍ଥି ମାରି ଦଉଛନ୍ତି। ତ ସେଥିପାଇଁ ବି ଦେହ ଖରାପ ରହୁଛି ତ ଆମକୁ ତାକୁ ରୋକିବା ପାଇଁ ବାହାର ଖାଦ୍ୟ ଖାଇବାକୁ ଟିକେ ବ ଅମ୍ କରିବା ଦରକାର।
ହଁ ମାନେ ଘରେ ଯେମିତି ମାନେ ଖାଇବା ତିଆରି ହେଇଥାଏ ତେଲରେ ମାନେ ସ ଫାସୁତୁରା ବାହାରେକି ସେ ସଫାସତୁରା ତିଆରି ହେଇନଥାଏ ବହୁତ ପ୍ରକାରର ଉପମାନ । ମାନେ ଥାଆନ୍ତି ଯୋଉ ବାହାର ଯୋ ତେଲ କହିବାକୁଗଲେ ତେଲ ଜିନ ଉ ହେଇଥାଏ ସେ ତେଲତ ବହୁତ ଥର ୟୁଜ୍ ହେଲା ପରେ ମାନେ ଖାଇବାରେ ଇଏ ହେଇଥାଏ। ସେଥିପାଇଁ ସେଥିରେ ବି ବହୁତ ମାନେ ରୋଗ ହେଇଯାଇଥାଏ। ଆଉ ମାନେ ଏବେ ମାନେ କଣ କହିଲ ଗୋଟେ ସେଇ ଗୋଟେ ମୁ କହୁଛି ଲୋକମାନେ ଘଣ୍ଟା ଘଣ୍ଟା ଧରି ବସିକି ମାନେ କହିବା ଗଲେ ଲାଟ ଆଗରେ କାମ କରୁଛନ୍ତି ସେଥିପାଇଁ ତାଙ୍କର ମାନେ କହିବାକୁଗଲେ ବହୁତ ପ୍ରକାର ରୋଗମୀ ହଉଛି ସେଥିପାଇଁ ଆପଣ ମାନେ କଣ କହିବାକୁ ଚାହିଁବେ।
ଅଫିସ ରେ ବସିକି ବହୁ ସମୟ ଧରିକି କାମ କରିବା ଦ୍ଵାରା ଆମକୁ ଆଖି ରୋଗ ହଉଛି। ଆଉ ଆମକୁ ଯୋଉ ଲାଟପ୍ ର ସେ ଯୋଉ ଲାଇଟ୍ ଟା ପଡୁଛି ଆମ ଆଖିରେ ପଡିବାରୁ ତା ଆମ ଆଖିର ମାନେ ରୋଗ ହଉଛି ତ ଆଉ
ଆଉ ମାନେ କହିବାକୁ ଗଲେ ବସି ରହିବା ଦ୍ଵାରା ଏଇ ଯୋଉ
ଆଉ ଅଣ୍ଟା ବିନ୍ଧା ମଧ୍ୟ ହଉଛି ତାକୁ ରୋକିବା ପାଇଁ ଆମେ ସମୟ କିଛି ସମୟ ବସିବା ପରେ ଯଦି କିଛି ସମୟ ନେଇକା ବଦଶ ପନ୍ଦର ମିନିଟ୍ ନେଇକା ବ୍ରେକ୍ ନେଇକି ବୁଲିଯିବା କି ଲାଟପ୍ ରେ ଧରନ୍ତୁ କାମ କରୁଛୁ ଟିକେ ବ୍ରାଇଟନେସ୍ ବହୁତ ଅଧିକ ଅଛି ତାକୁ ଟିକେ କମେଇକି ଆଖିର ଯେମିତି ଯେତିକି ପାୱାର ଅ ଆଖି ସହିପାରିବା ଆଉ ସେମିତିଆ କିଛି ସେତିକି ଇଏରେ ତାକୁ ଦେଖିବା।
ହଁ ଆଉ ଦିନକୁ ଦିନ ମାନେ କହିବାକୁ ଗଲେ ଆଖିର ବି ବ୍ୟାୟାମ କରିବାକୁ ବି ପଡେ ଦର ତାର। କହିବାକୁ ଗଲେ ଆଗକୁ ବି ମାନେ ଏବେ ବହୁତ ମାନେ ଫୋନ ଇୟୁଜ୍ ହେଲାଣି ନା ସେଥିପାଇଁ ଚଷମା କେବେଳ ଲଗେଇଲେ ସେଟା ଆଖି ପୁରା ଠିକ୍ ହେଇଯିବନିଁ ଯେ ଆଖିର ବ୍ୟାୟାମ ବି ନିଅନ୍ ମାନେ କହିବା କରିବାକୁ ଗଲେ ଚଳିବ ଦର କରିବାକୁ ନିହାତି ଦରକାର ଏଥିପାଇଁ।
ଆଜ୍ଞା।
ହଉ ମାନେ ଏବେ ଯୋଉମାନେ ଆପଣ ଦେଖୁଛନ୍ତି ନିଶା ମାନେ ଦ୍ରବ୍ୟ ମାନେ ୟୁଜ୍ କରୁଛନ୍ତି ମାନେ ଯୁବପିଢି ମାନେ କହିବା ଗଲେ କମ୍ କମ୍ବର୍ଷ ବୟସର ପିଲମାନେ ବି ୟୁଜ କଲେଣି ମାନେ ଏଥିରେ ଆପଣ କଣ କହିବାକୁ ଚାହିଁବେ।
ସେ ଆଜିକାଲିକାର ଯୁବପିଢି ମାନେ ନିଶା କରିବାକୁ ଗୋଟେ ମାନେ ଗୋଟେ ଭଲ ଗୁଣ ବୋଲି ଭାବିଦେଲେଣି ସେମାନେ ଭାବୁଛନ୍ତି ଏଇଟା କଲେ ଆମକୁ ମାନେ ଆମକୁ ଲୋକମାନେ ଗୋଟେ ଭଲ କହୁଛନ୍ତି ବୋଲି ସେମିତି ଗୋଟେ ତାଙ୍କର ଚିନ୍ତାଧାରା ଆସିଗଲାଣି ମନରେ। ସେମାନେ ବିଭିନ୍ନ ପ୍ରକାର ନିଶା ଯେମିତି କିି ହଉ ଅ ବିଭିନ୍ନ ପ୍ରକାର ମଦ ହଉ କି ସିଗାରେଟ ହଉ ସେବେ ସବୁ ଟାଣୁଛନ୍ତି ଏବେକା ଆଜିକାଲିର ଯୁବପିଢି ମଧ୍ୟ ଡ୍ରଗ୍ସ ଖାଉଛନ୍ତି ଆଜ୍ଞା ଆଜ୍ଞା। ସେ ଏନର୍ଜି ଡ୍ରିଙ୍କ ହଉ ଏଗୋ ଏଳା ସବୁ ଖାଉଛନ୍ତି ଯାହା ଫଳରେ ସେମାନେ କଣ କରୁଛନ୍ତି ନା ନିଶା ଖାଇକି ବିଭି ଧରନ୍ ଦୁ ଗାଡି ଚଳଇଲେ କୌଣସି ଜାଗାରେ ତାଙ୍କର ଦୁର୍ଘଟଣା ବି ହେଇଯାଉଛି ସେ ତ ଯାହା ତାଙ୍କର ତ ଯାହା କ୍ଷୟକ୍ଷତି କେତି ହଉଛି ତାଙ୍କ ଯୋଗୁ ବହୁ ଲୋକ ମଧ୍ୟ କ୍ଷୟକ୍ଷତିରେ ସମ୍ମୁଖୀନ କରୁଛନ୍ତି।
ଆଜ୍ଞା ଆଉ ମାନେ କହିବାକୁ ଗଲେ ନିଜ ଜୀବନ ଶୈଳୀ ଉପରେ ବି ଏଇଟା ବହୁତ ମାନେ ପ୍ରଭାବ ପକାଉଛି ଯେମିତି ଆମନ
ଏ ଏଧୁ ଏପରି ନିଶା ଦ୍ରବ୍ୟ ଖାଇବା ଯୋଗୁ କ୍ୟାନ୍ସର ଭଳି ରୋଗ ହୋଉ
ହଁ ହଁ।
ଆଜ୍ଞା।
ଆଞା ଆମ୍। ଆଉ ମାନେ ଆପଣ ଏବେ ବର୍ଷା ପାଇଁ ମୁ ଦେଖୁଥିବେ ମାନେ ପରିବେଶ ଟା ର ପି ବହୁତ ମାନେ ରୋଗ ଗୁଡା ହେଉଛି ମାନେ ସେ ସେତିକି ମାନେ କେମିତି କଣ ମାନେଇ ଇଏ କରିବା ଦରକାର କେମିତି ମାନେ ସହରରେ ଦେଖୁଥିବେ ବହୁତ ମାନେ କହିବାକୁ ଗଲେ ବେଳେ ବେଳେ ବାୟୁ ମଣ୍ଡଳ ବହୁତ ଦୂଷିତ ହେଇକି ଆପଣ ଦିଶି ଦିଲ୍ଲୀ କଥା ଜାଣିଥିବେ ଯେ ଏକ୍ୟୁଆଇ ବଢିଯାଏ।
ଆଜ୍ଞା।
ଖାଲି ଧୂଆଁ ଧୁଆଁ ବେବିଶିପ୍ଟୀ ପାଇଁ ଆପଣ ମାନେ କଣ ଅ କହିବାକୁ ଗଲେ ଷ୍ଟେପ୍ ନବା ଦରକାର ସରକାର ତ ଏବେ ଷ୍ଟେପ୍ ନଉଚନ୍ତି ଆପଣ ମାନେ କେମିତି କଣ କହିବା ଉଚିତ
ଆଉ ସହରରେ ବାୟୁର ସହରରେ ବ ବହୁତ୍ ଜନ ଏବେ ଆଜିକାଲିର ଲୋକମାନେ ସହରରେ ରହିବାକୁ ବହୁତ ଅଧିକ ଭଲ ପାଉଶନ୍ତି। ତ ସେମାନେ ସହରର ଜନବସତି ବହୁତ ଅଧିକ ତ ସେଇ ହିସାବରେ ଗାଡି ମଟ ଟର ବି ବହୁତ ଅଧିକ କଳକାରଖାନା ବି ସହର ମାନଙ୍କରେ ଅଛି ତ ସେଥିପାଇଁ ସେଠାରେ କଣ ବାୟୁମ ଣ୍ଡଳ ଟା ଅଧିକ ଅପରିଷ୍କୃତ ହେଇ ଯାଉଛି ଆମେ ତାକୁ ଟିକେ ରୋକିବା ପାଇଁ ଏଁ ତାକୁ ରୋକିବା ପାଇଁ ଆମେ ଯଦି ଯାନବାହାନ ଯାନ ବାହନ ଭିତରେ ଏ ପେଟ୍ରୋଲ ଚଳିତ ଗାଡି ବଦଳରେ ଯଦି ସିଏଞ୍ଜି ବାଲା ଗାଡି ୟୁଜ୍ କରିବା ଆଉ ଆଜ୍ଞା ଇଲେକ୍ଟ୍ରିକ ଗାଡି ୟୁଜ କରିବା ଆଉ ଯୋଉ ଗଛ ବି କଟ କଟା ଯାଉଛି ସେ ଗଛ ନ କାଟି ଅ ଆମେ ଆଉ ଗଛ ରୋପଣ କରିବା।
ଆଉ ତାହେଲେ ଟିକେ ଆମେ ତାକୁ ରୋକି ପାରିବା ଆଉ।
ହଁ ସେଇଟା ବି ହଁ ସେଇଟା ବି ସତ କଥା ଆପଣ ମାନେ ଲୋକମାନେ ମାନେ କହିବାକୁ ଗଲେ ନିଜେ ଚିନ୍ତାଧାରା କଣ କି ସୁଧାରିବା ଦରକାର ନହେଲେ ଏମିତି କିଛି ହେଇପାରିବନି ସରକାର ମାନେ ଇଲେକ୍ଟ୍ରିକ ଗାଡି ସେଥିପାଇଁ ଆଲାଓ କରୁଛନ୍ତି ବଟ ଏବେ ଲୋକମାନେ ତଥାପି ସେଇ ପେଟ୍ରୋଲ ଉପରେ ହିଁ ଚାଲୁଚନ୍ତି।
ଆଜ୍ଞା ସବୁଠାରୁ ମୁଖ୍ୟ ହଉଛି ଲୋ ଲୋକମାନଙ୍କୁ ସଚେତନ କରିବା ଯଦି ଲୋକମାନେ ନିଜେ ସଚେତନ ହେଇଯିବେ ତାହେଲେ ସବୁ କିଛି ଠିକ ହେଇଯାଇପାରି ରିବ ଆଉ
ହଁ ସେତ ସତକଥା। ଏମତି ହଁ ଲୋକମାନେ ନିଜକୁ ବି ତିକ୍ତି ପାରିବା ତାହେଲେ ଏମିତି ହି ନିଜେ ନିଜେ ଖୁସି ରେ ରହିପାରିବେ ଏମିତି କିଛି ପ୍ରୋବ୍ଲେମ ବି ହବନାହିଁ ତାଙ୍କ ଜୀବନରେ ଏମିତି କିଛି କିଛି ରୋଗ କି ଇଏ ସେମାନେ ସେଥିରୁ ମାନେ ଏତେ କହିବାକୁ ଗଲେ ରହିବେନି ଭଲସେ ହୋଉ ହଉ
ଆପଣଙ୍କ ସାଥିରେ କଥା ହେ କି ମତେ ବହୁତ ଖୁସି ଲାଗିଲା ଆଉ କି ବହୁତ କିଛି ଜିନିଷ ସେ ଯାଣିବାକୁ ମିଳେ
ଆଜ୍ଞା ଆଜ୍ଞା ମତେ ବି ଧନ୍ୟବାଦ।